ହାଲୋ।
ଜୟ ଜଗନ୍ନାଥ।
ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ। ଜୟ ଜଗନ୍ନାଥ। ବନ୍ଧୁ ମୁଁ କାଲି ଯୋଉ କହୁଥିଲି ଆପଣଙ୍କୁ ଭଉଣୀ ବିବାହ କଥା। ତ କାଲି ବିବାହ ସରିଗଲା। ତ ମୁଁ ଘରକୁ ପଳାଇଥିଲି ତ ଏବେ ଏ ଫୁଣି ମୋର ମଉସା ମୋ ଉପରେ ରାଗିଛନ୍ତି ଯେ ମୁଁ ତାଙ୍କୁ ନ କହିକି ପଳେଇଥିବାରୁ।
ପୁନରବହର ମୁଁ ମୋର ମାଉସୀଙ୍କ ଘରକୁ ବର୍ତ୍ତମାନ ମୁଁ ଆସି ପହଞ୍ଚିଲି। ଆପଣଙ୍କ ସହିତ କଥା ହେଉଛି।
ଆଜ୍ଞା ବନ୍ଧୁ ତାହେଲେ ଯିବା ଆସିବା କରୁଛନ୍ତି ଗଲା ଘରକୁ ମାଉସୀ ଘରକୁ ଆଉ ବୁଝିଲେ। ବନ୍ଧୁ ବର୍ଷା କେମିତି ହଉଛି ଆପଣ ଆପଣଙ୍କ ମାଉସୀ ଘର ଆଡେ ବର୍ଷା କେମିତି ହଉଛି।
ବନ୍ଧୁ ଭଲ କଥାଟି ବି ମନେ ପକେଇଛନ୍ତି କାରଣ ବନ୍ଧୁ କାଲି ଦିନଟି ମୋର ମାଉସୀଙ୍କ ଘର ଆଡେ ଯେପରି କୁହନ୍ତି ରଜପାଗ ଏବଂ କାଉଁଳିଆ ପାଗ ଦିଏ ରଜରେ ତ ଠିକ ସେଇପରି ପାଗ ଦେଇଥିଲା। ହୁଁ କଥା କଣ କି ଠିକ କାମ ଯେତେବେଳେ ବରଯାତ୍ରୀ ଆସି ମନ୍ଦିରରେ ପହଞ୍ଚିଲେ ଆଁ ହଠତ୍। ଚାରିକୋରୁ ଅନ୍ଧକାର ହୋଇ ଜୋର ଜୋର ବର୍ଷା ହେବାକୁ ଲାଗିଲା। ଯେପରିକି ତିନି ଘଣ୍ଟା ରୁ ଚାରି ଘଣ୍ଟା ବର୍ଷା ହେଲା। ତ ସେଇପା, ହଁ, ବନ୍ଧୁ। ଉଁ, ମୋର ଭଉଣୀ ବାହାଘର କିଛି ସମୟ ବିଳମ୍ବ ହୋଇଗଲା। ତାପରେ ମଧ୍ୟ ମୋତେ ଭଲ ଲାଗିଲା ନା ଯେହେତୁ ମୋର ଭଉଣୀ ବିବାହ, ବନ୍ଧନରେ ବାନ୍ଧି ହୋଇ ତାର ଶାଶୁଘରକୁ ପଳେଇଲା। ତ ମତେ ଉଁ କାନ୍ଦ ଲାଗିଲା, ଏବଂ ମୁଁ ଘରକୁ ପଳେଇ ଆସିଲି।
ଆଜ୍ଞା, ଆଜ୍ଞା, ମୁଁ ତ ବୁଝିଲି ଆପଣଙ୍କ କଥା, ବନ୍ଧୁ ମୁଁ ଆପଣଙ୍କୁ ପଚାରୁଥିଲି କଣ କହିଲେ?
କୁହନ୍ତୁ
ଆପଣ ଭଉଣୀ ବାହାଘରରେ ଖାଇବାକୁ କଣ, କଣ ସବୁ ହେଇଥିଲା କୁହନ୍ତୁ।
ଆଚ୍ଛା ଯେହେତୁ ମନ୍ଦିରରେ ହୋଉଥିଲା ତ ଆମର ଯିଏ ରୋଷେଇଆ ସିଏ ହଁ, ପ୍ରଭୁ ଶ୍ରୀମନ୍ଦିରଙ୍କ ଏରିଆ ପୁରୀରୁ ଆସିଥିଲେ। ତ ସେ ଖାଦ୍ୟ ଯେପରି ଅଭଡା ତ ମୁଁ କହିବିନି ଯେପରି ଭଗବାନଙ୍କ ଖାଦ୍ୟ ସେତ କୌଣସି ଖାଦ୍ୟ ତୁଳନା ହେଇପାରିବନି ତ ସେଇ ପରି ଭାବରେ ମତେ କିଛିଟା ଲାଗୁଥିଲା।
ଆଜ୍ଞା ମାନେ ଭଲ ରୋଷେଇ କରୁ ଥିଲେ ଆଉ, ଠାକୁରଙ୍କ ରୋଷେଇ କଲା ଭଳି ଆପଣଙ୍କ ଘରେ ମଧ୍ୟ ସେ ରୋଷେଇ କରିଥିଲେ।
ଆଚ୍ଛା, ଵଦ୍ଧୁ ଆମର ଖାଇବା ହଉଥିଲା ଉଁ ଭାତ ଡାଲି ପନିର ତରକାରୀ ଏବଂ ଉଁ ଘାଣ୍ଟ ହୋଇଥିଲା ତା ସଙ୍ଗେ ତା ସାଙ୍ଗକୁ ଖଟା ହୋଇଥିଲା, ଉଁ କ୍ଷିରି ହୋଇଥିଲା। ପାମ୍ପଡ଼ ହୋଇଥିଲା, କାକୁଡି ସାଲାଟ ହୋଇଥିଲା, ଏବଂ ସପୁରୀରେ ଏବଂ ଦହି ପଡିକି ସେଟା କଣ ଯେ ମୁଁ ଜାଣିପାରୁନି, ସେଇଟା ବନ୍ଧୁ ମତେ ଅତ୍ୟଧିକ ଭଲ ଲାଗିଲା।
ଆଜ୍ଞା, ଆଜ୍ଞା, ସେଭଳି କିଛି ରୋଷେଇ କରିଥିବେ ନୂଆ ପ୍ରକାର ଏକ ରୋଷେଇଆ ସେ ଆସି
ନୂଆ ଢଙ୍ଗରେ କିଛି କରିଛନ୍ତି ଆଉ।
ଆଜ୍ଞା, ଆଜ୍ଞ, ବୁଝିଲି। ନାଇଁ ବନ୍ଧୁ ଶୁଣନ୍ତୁ ଆଜି କଲେଜ ଯାଇଥିଲି ତିନି ଦିନ ପରେ ବୁଝିଲେ ନା। ତିନି ଦିନ ହେଲାଣି ବର୍ଷା ହେଉଛି କଲେଜ ଯାଇନଥିଲି, ମ୍ୟାଡାମ ମଧ୍ୟ ଆମ ଘରକୁ ଫୋନ କରି ଜଣାଇଥିଲେ। ଯେ ପାଠ ପଢା ହଉଛି ଆପଣଙ୍କ ପୁଅ ଆସୁନାହିଁ ବୁଝିଲେ। ତ ଘରେ ଏକ ର ରେନିକୋଟ କିଣେଇଦେଇ ମତେ ଆଜି କହିଲେ ଆଜି ଆଉ କାଲି ଠାରୁ କଲେଜ ଯିବା ପାଇଁ କାଲି କହିଥିଲେ ଆଜି କଲେଜ ଯାଇଥିଲି। ତିନିଟା କ୍ଲାସ ହେଲା ବୁଝିଲେ ବନ୍ଧୁ। ତାପରେ ମ୍ୟାଡାମ୍ ମଧ୍ୟ ବହୁତ ପାର୍ଟି କଲେ କି ତମେ କଣ ପାଇଁ ଆସୁନ, ଛୋଟ ଛୋଟ ଛୁଆ ସ୍କୁଲ ଯାଉଛନ୍ତି। ବର୍ଷ ରେ, ତମେ ମାନେ ବଡ଼ ପିଲା ହେଲଣି। ମୁଁ ନୁହଁ ମୋ ସହ ସହଯୋଗୀ ଯେତିକ ସଵୁ ଥିଲେ। ବୋଧେ ବହୁତ ଜଣ ଆସି ନଥିଲେ ବୁଝିଲେ, ସମସ୍ତେ ପାଟି ଶୁଣିଲେ ବୁଝିଲେ ବଂଧୁ। ତାପରେ ବନ୍ଧୁ ଆସିଲା ବେଳେ କଣ ହେଲା ନା ମୋର ଏକ ଝିଅ ସାଙ୍ଗ ବୁଝିଲେ ନା, ଯିଏକି ତା ସାଇ କଲ ସାଇକଲ ନେଇକି ଘରୁ ଆସେ, ତା ସାଇକଲ ର ତାଲା ଆଉ ଫିଟିଲାନି ବୁଝିଲେ, ସେଇଠ ସେ କହିଲା ରାଗେଇିକି ତାଲା ଟି ଭାଙ୍ଗି ଦିିଅ ମୁଁ ଘରକୁ ପଳେଇବି ବୁଝିଲେ।
ଆଚ୍ଛ
ମୁଁ ଆଉ ମୋର ଦୁଇଟି ବାଳୁଙ୍ଗା ସାଙ୍ଗ, ମିଶି ତା ତାଲାଟିକୁ ଭାଙ୍ଗିଦେଲୁ ବୁଝିଲେ। ଏବେ ସିଏ ବର୍ତ୍ତମାନ ଘରକୁ ଯାଇ ମତେ, ଯୋଗାଯୋଗ କରିଥିଲା ଯେ ମୁଁ ଘରକୁ ଆସି ପହଞ୍ଚି ଗଲି। ଆଉ ଧନ୍ୟବାଦ ଜଣେଇଲା କି ତୁମୋ ତାଲା ଟା ଭାଙ୍ଗିଦେଲୁ ବୋଲି ମୁଁ ଆଜି ଘରେ ପହଞ୍ଚିଲି ନହେଲେ ସେଇଠି ବସଥି ଵ ଖ ବର୍ଷା ରେ ବସିଥାନ୍ତି।
ଆଚ୍ଛା, ବନ୍ଧୁ ମୁଁ ଘରୁ ଆସିବା ସମୟରେ ଆମ ଗ୍ରାମ ଆଡ଼େ ବା ଆମ ହମ୍ ଘର ପାଖ ଚତୁପାର୍ଶ୍ଵରେ ଆକାଶରେ କଳା ହାଣ୍ଡି କରି ବର୍ଷା ଘୋଟି ଆସିଥିଲା ବନ୍ଧୁ ମତେ ପ୍ରଥମେ କୁହନ୍ତୁ ଆମ ଗ୍ରାମ ଆଡ଼େ ଏବେ ବର୍ଷା ହଉଛି ନା ହୁଁ
ନାଇଁ ବନ୍ଧୁ ଏପର୍ଯ୍ୟନ୍ତ ବର୍ଷା ହୋଇନାହିଁ। ବର୍ଷା ତ ଜୋର ଉଠେଇଛି ବୁଝିଲେ ପାଗ ସେଭଳି କରିଛି ବର୍ଷା ଭଳି ପାଗ କରିଛି ହେଲେ ବନ୍ଧୁ ଏ ବର୍ଷ ବର୍ଷା ବର୍ଷ ର କୌଣସି ସମ୍ଭାବନା ଦେଖା ଯାଉନି? ତ ବନ୍ଧୁ ବର୍ଷା ହେବ ମୁଁ ଜାଣିଛି ବର୍ଷା ଦିନ ତ ଆପଣ ଜାଣିଥିବେ ଯାହା ହେଲେ ବିି ବର୍ଷା ହେବ।
ଆଚ୍ଛା। କାଲିର ଯେଉଁ ବର୍ଷା ଆମ ଗ୍ରାମ ଆଡ଼େ ଜୋର୍ ହୋଇଥିବାର ଆମ ଘର ଲୋକ ମତେ କହିଥିଲେ। ସେଥିପାଇଁ ଆଜି ମୋର ବାପା ସଖାଳୁ ଉଠି ବିଲରେ ଚାଷ କଲେ ଏବଂ ଚାଷ ଚାଷ କରିବା ସଂ ପରେ ଆସିଲେ ଘରକୁ ଏବଂ ଏକ ହାଣ୍ଡିରେ ଧାନ ପୂରେଇ ପାଣି ପୂରେଇ ତାକୁ ଘୋଡ଼ାଇ ଦେଲେ ଯେ କି ଗଜା ହେଲେ ତ ସେ ଧାନ ତଳି ପଡ଼ିବ ବୋଲି ଆପଣ କଣ ଆପଣଙ୍କ ଘରେ କଣ ଏପରି ହେଲାଣିି?
ନା ଆମ ଘରେ ଶୁଣନ୍ତୁ ଏପର୍ଯ୍ୟନ୍ତ ଆମ ଘରେ ହୋଇନାହିଁ ବୁଝିଲେ ଯାହାକି ଘରେ ଖବ ଖରେ କଥା ହଉଥିଲେ ଶୁଣିଥିଲି ଚାରି ରୁ ପାଞ୍ଚ ଦିନ ପରେ ଆମ ବିଲରେ ମଧ୍ୟ ଯାନ ବୁଲିବ। ହେଲେ ଏପ ଗଜ ପାଇଁ କିଛି ଧାନ ରଖା ହୋଇନାହିଁ ବୋଧେ ଆଜି ରଖାହବ ନହେଲେ କାଲି ଠାରୁ ର ଖା ହବ ବୁଝିଲେ। ଯାହାକି ଆମର ଅଧିକ ବିଲରେ କ ଏ ବର୍ଷ କରିବୁ ନାହୁଁ ବୁଝିଲେ। କାରଣ ଏ ବର୍ଷ ଟିକେ ଅର୍ଥର ବହୁତ ଅଭାବ ହେତୁ ଅଧିକ ବିଲ ଏ ବର୍ଷ ଚାଷ କରା କରାଯିବ ନାହିଁ। ଏବଂ ଆମ ଗ୍ରାମରେ ଜଣେ ଉ ବାଡ଼ାପା ହିସାବରେ ହେବେ ସିଏ ଆମ ବିଲ ନେଇ ଭାଗ ଚାଷ କରିବେ ବୋଲି କହିଛନ୍ତି। ଏବଂ ଆମକୁ ମଧ୍ୟ କିଛି ଧାନ ଦେବେ ବୋଲି କହିଛନ୍ତି ସେଥିପାଇଁ ଆମେ ତାଙ୍କ କଥାରେ ସମର୍ଥନ ଦେଇ
ସେପରି ବି ଆମ କଥା ହେଉଛି ଯେ ହ୍ୟାଲୋ ବନ୍ଧୁ ମୋର କଥା ଆପଣଙ୍କୁ ଶୁଭୁଛି?
ଆଜ୍ଞା ସୁବୁଛି ବ
ବନ୍ଧୁ ମୋ କହିବା କଥା ଯଥାଶୀଘ୍ର ଆପଣ ଯେତିକି ବି ବିଲ ଚାଷ କରନ୍ତୁ ଆପଣଙ୍କର ହଁ ଯେତିକି କରିପାରିବେ ନୁହଁ କି ବନ୍ଧୁ ଆପଣ ଉଁ ଲୋଭରେ ଏତେ କରିଦେଲେ ଉ ପଛରେ କଷ୍ଟ ପାଇବେ ଏବଂ ହଇରାଣ ହେବେ। ସେହିପରି ଭାବରେ ମୋର କହିବା କଥା ବନ୍ଧୁ ଯଥାଶୀଘ୍ର ଆପଣ ଧାନ ବଜା କରିକି ତଳି ପକାନ୍ତୁ କାରଣ ଏଇ ବର୍ଷ ବହୁତ ବିଳମ୍ବ ହେଇଗଲାଣି ଧାନ ଚାଷ।
ଆଜ୍ଞା ଆଜ୍ଞା ହଁ ବହୁତ ବିଳମ୍ବ ହେଇଗଲାଣି ବନ୍ଧୁ। ଯାହାକି ଆମେ ଆପଣ ଜାଣିଥିବେ ରଜ ବେଳକୁ ଧାନଟି ମାନେ ଧାନ ଗଜା ହୋଇ ବିଜରେ ପକା ସରେ ବୁଝିଲେ ନା ଏ ବର୍ଷ ମଧ୍ୟ ବହୁତ ଡେରି ହେଇଗଲାଣି ସମସ୍ତେ ମଧ୍ୟ କହୁଛନ୍ତି ତ ବନ୍ଧୁ ଆପଣ କଣ ଭାବିଛନ୍ତି ଓଡିଶାର ମାନେ ସ ସବୁଠୁ ବଡ ପର୍ବ ଯାହା କହିଲେ ଆମେ ଜଗନ୍ନାଥଙ୍କ ରଥଯାତ ଯାତ୍ରା କୁ ବୁଝାଏ ବୁଝିଲେ ଆପଣ କଣ ଭାବିଛନ୍ତି ଏ ବର୍ଷ ଯିବେ ନା ଯିବେ ନାହିଁ?
ବନ୍ଧୁ ଉଁ ସେ ପୁରୀରେ ବା ଜଗନ୍ନାଥଙ୍କ ରଥ ଟାଣିଲେ ଜୀବନର ସବୁ ପାପ ଧୋଇଯାଇ କାଳେ ମୁଁ ଶୁଣିଥିଲି। ତ ବନ୍ଧୁ ସେଟାରେ ଲ ଲକ୍ଷ ଲୋକ ଲୋକ ଆସି ରଥଯାତ୍ରାରେ ରଥ ଟାଣୁଥିବେ। ତ ବନ୍ଧୁ ଉ ସେଠାରେ ରଥ ପଶି ଯଦି ଟାଣିଲେ ଆମ ଜୀବନ ଧନ୍ୟ ହେଇଯିବ। ତ ସେଇପରି ଉଁ ଇଚ୍ଛା ତ ବହୁତ ଅଛି। କଥାଟା ନାଇଁ ଜଗାଙ୍କ ଡୋରି ନ ଲାଗିଲେ ବି ଏକ ପଥର ବି ହଲିବନି। ତ ସେଇପରି ଭାବରେ ମୁଁ ଆଜି ଯାଇ କେବୁ କେବେ ହେଲେ ଟାଣି ପାରନି ଏ ବର୍ଷ ମଧ୍ୟ ମୁଁ ଟାଣିବା ପାଇଁ ବହୁତ ଇଚ୍ଛୁକ ଅଛି ଯଦି ଭଗବାନଙ୍କ ଡୋରି ଲାଗିଲା ତ ନିଶ୍ଚିନ୍ତ ମୁଁ ଯାଇ ପହଞ୍ଚିବି।
ଠିକ ଅଛି ବନ୍ଧୁ ମୁଁ ମଧ୍ୟ ବନ୍ଧୁ ଏ ବର୍ଷ କିଛି ଭାବିଛି ଯେ କି ମୁଁ ଏବଂ ମୋର ବନ୍ଧୁ ଚାରି ରୁ ପାଞ୍ଚ ଜଣ ଯିବା ପାଇଁ ଭାବୁଛୁ ହେଲେ ଘରେ ରା ରାଜି ହେଉନାହାନ୍ତି କାରଣ ଘରେ ଜାଣିଛନ୍ତି ଯେ ସେଠିଏ ଲକ୍ଷ ଲକ୍ଷ ର ଭିଡ ଥିବ ଯାହା ଫଳରେ ଏଠି ମାନେ କଣ କହିଲ ଆର ବର୍ଷ ମଧ୍ୟ ଆପଣ ଶୁଣିଥିବେ ଚାରି ରୁ ପାଞ୍ଚ ଜଣ ଲୋକ ଭିଡରେ ଚାପି ହୋଇ ମରିଯାଇଥିଲେ ବୁଝିଲେ। ତ ସେଇ ଡରଟି ଘର ଲୋକଙ୍କୁ ଡରାଉଛି।
ଆଚ୍ଛା ବନ୍ଧୁ।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
ହଁ ବନ୍ଧୁ ମତେ ଆପଣଙ୍କ କଥା ଙ୍କ ଶୁଭାଯାଉଛି ସଠିକ ଶୁ ଶୁଭା ଯାଉଛି ଆପଣ ଟିକେ ଦୟା କରୀ ବାହାରକୁ ଆସନ୍ତୁ।
ଠିକ ଅଛି ବନ୍ଧୁ ଶୁଣନ୍ତୁ ଅ ଏଇଭଳି ଆ ଘରେ ଡର ରହିଥିବାରୁ ବୁଝିଲେ ବନ୍ଧୁ। ମୁଁ ବର୍ତ୍ତମାନ କୋ ଯାଇପାରୁନାହିଁ କୋଉଠିିକି। ବନ୍ଧୁ ହାଲୋ। ।
ବନ୍ଧୁ ଆପଣଙ୍କୁ ଶୁଭୁ ଶୁଭୁଛି?
ଆଜ୍ଞା ବନ୍ଧୁ ଶୁଭାଗଲା, ବନ୍ଧୁ ଶୁଣନ୍ତୁ?
କୁହନ୍ତୁ?
ଘର ଲୋକଙ୍କୁ କିଛି ଭୟ ପଶି ଭୟ ଥିବାରୁ ସେ ଛାଡୁନାହାନ୍ତି। ବର୍ତ୍ତମାନ ମୁଁ ମଧ୍ୟ କହି ଜଣେଇ ଦେଇଛି ଦି ଦେଇଛି ଯେ ମୁଁ ଯିବି ମାନେ ଯିବି ବୁଝିଲେ? କାରଣ ଅ ମହା ମହାପ୍ରଭୁ ଦର୍ଶନ କରିବାକୁ ବହୁତ ଇଚ୍ଛା ହେଲାଣି ଏବଂ ରଥଯାତ୍ରା ଆମେ ଯିବୁ। ଜୀବନରେ କେବେ ବି ଯାଇ ପୁରୀରେ ଦେଖିନି, ବୁଝିଲେ ତ ସେଥିପାଇଁ ମୁଁ ପୁରୀ ଯାଇ ରଥ ଟେ ଟିକେ ହାତ ମାରି ଦେଇେ ମୋ ଜୀବନ ଟାକୁ ଧନ୍ୟ କରିବାକୁ ଚାହୁଁଛି ବୁଝିଲେ। ଯାହାକି ମୋର ଶେଷ ଇ ସେ ଘରେ କହିଦେଇଛି ସେ ଘରେ କହିଛନ୍ତି ଦେଖାଯାଉ ବାପାଙ୍କ ସାଙ୍ଗରେ ଯିବୁ। ତୁ ଯଦି ବାପା କଲେ ନହେଲେ ତୁ ଏକା ଯାଇପାରିବୁନୁ।
ଶୁଣନ୍ତୁ ଆପଣଙ୍କ ଘରେ ଠିକ ସଠିକ ହିଁ କହିଛନ୍ତି। କାରଣ ପୁରୀରେ ଯେଭଳି ଇଁ ଭିଡ଼ ସେଠାରେ ଜି ଜୀବନ ମଧ୍ୟ ଯାଇପାରେ, ବନ୍ଧୁ ମୋର କହିବାର କ ତଥା ଆପଣ ଯଦି ରଥଯାତ୍ରା ନ ଯାଇ ପାରୁଛନ୍ତି ରଥଯାତ୍ରା ପରେ ବି ମଧ୍ୟ ରଥ ବାହାରେ ଉ ଛିଡା ହବ ମୁଁ ଶୁଣିଛି ସାତ ଦିନ କି ପ୍ରାୟ ଦଶ ଦିନ। ତ ସେଇ ସମୟରେ ଆପଣ ଯାଇକି ରଥ କୁ ଛୁଇଁ ପାରିବେ। ଉଁ ନହେଲେ ଘର ଲୋକଙ୍କ କଥା ଅମାନ୍ୟ କରିକି ଗଲେ ନିଶ୍ଚିନ୍ତ ବିପଦରେ ପଡିବ କାରଣ ମୁଁ ନିଜେ ମୁଁ ଅଙ୍ଗେ ଲିଭେଇଛି। ଯେପରିକି ମୋ ବାପା ଏକବାର ମତେ ମନା କରିଥିଲେ ଏକ ସ୍ଥାନକୁ ଯିବାକୁ ମୁଁ ତାଙ୍କ କଥା ନ ମାନିକି ଯାଇଥିଲି ତ ବହୁତ ଅସୁବିଧାରେ ପଡିଥିଲି ମତେ ଜୀବନ ବି ଚାଲି ଯାଇଥାନ୍ତା।
ଆଜ୍ଞା ଆଜ୍ଞା ବନ୍ଧୁ ବୁଝିଲି ଆପଣ ଆଜ୍ଞା ଆଜ୍ଞା ନା ମୁଁ ମଧ୍ୟ ଆପଣଙ୍କ କଥା ଆପଣଙ୍କ କଥାରେ ସମର୍ଥନ ମୁଁ ଘର ଲୋକଙ୍କ କଥା ଶୁଣିବି ଏବଂ ଜିଦ୍ଦି ନକରି ଆପଣ ଯେମିତି କହିଲେ ରଥଯାତ୍ରା ପରେ ଦଶ ଦିନ ଯାଏଁ ରଥ ବାହାରେ ରହିବ। ଏବଂ ଜଗା ମଧ୍ୟ ବାହାରେ ରହିବ। ତ ସେଠି ମଧ୍ୟ ମୁଁ ଯାଇକି ତାଙ୍କୁ ଦେଖା କରିବି ଏବଂ ରଥଟିକୁ ସ୍ପର୍ଶ କରି ମନଟିକୁ ଆନନ୍ଦିତ କରିବି ଆଉ ବୁଝିଲେ ବନ୍ଧୁ। ତ ବନ୍ଧୁ ଶୁଣନ୍ତୁ ମୁଁ ମଧ୍ୟ ଏକ ଜାଗାକୁ ଯିବି ଏଇନା କେ ବୁଝିଲେ। ଆମର ଟିକେ ଗାଈ ଆସିଲାଣି ତାକୁ ବନ୍ଧା ହବ ତ ସେ ଏବେ ବନ୍ଧୁ ମୁ ଆପଣଙ୍କ ସହ ଟିକେ ପରେ କଥା ହେଲେ ଚଳିବନି ବନ୍ଧୁ କଣ କହୁଛନ୍ତି?
ବନ୍ଧୁ ଯେହେତୁ ଆପଣଙ୍କର ଘର କାମ ଆଗେ କଥା ହେବାକୁ ବନ୍ଧୁ ତ ସମୟ ପଡିଛି। ତ ନିଜର କର୍ମ ହିଁ ଭଗବାନ ବୁଝିଲେ କି ସେଇପରି କାମ କାର୍ଯ୍ୟ କରନ୍ତୁ। ନମସ୍କାର।